ହ୍ୟାଲୋ
କଣ କରୁଛନ୍ତି?
ମୁଁ ବସିଛି ଆପଣ କଣ କରୁଛନ୍ତି?
ଏଇ ପୁଅ ସାଙ୍ଗ ରେ ଖେଳୁଛି ତାର ବତଲ ଫତଲ ଫିଙ୍ଗୁଛି ମୁଁ ତାକୁ ମତେ କହୁଛି ତୁ ଦେ ଆଣିକି ସଜାଡ଼ିଦେମୀ ମୁଁ ତା ପାଖକୁ ଦେମି ସେ ଫିଙ୍ଗିବ ଫେର ସେ ସଜାଡିବ।
ଛୋଟ ପିଲାଙ୍କ କାମ ତ ଏଇ ଆଉ ତାଙ୍କୁ ଆଉ କଣ କହିବ।
ଏ ସେ ଶୋଇପଡ଼େ ସାଢେନଅଟାରୁ। ଆଜି ଶୋ ସୋଉଁନି ପିଲାଟା ଆଜି ଥିଲେ ନା ତାଙ୍କ ସହ ସାଙ୍ଗ ହେଇ ଏକା ଆଜି ଶୋଉନି।
ଆଛା
ଆଉ ଖାଇସାରିଲଣି?
ହଁ ମୁଁ ଖାଇ ସାରିଲିଣି ଆପଣ ଖାଇସାରିଲେଣି?
ମୁଁ ନ ଟାରୁ ଖାଇସାରିଲିନି।
ଆଜି କଣ ରୋଷଇ ହେଇଛି?
ଆଜି ସାଧା ସୋମବାରେ। ଭଜା ଡାଲମା ଆଉ ବଡିଚୁରା ଆମ୍ବ।
ଆଚ୍ଛା ଆମର ବି ସୋମବାର ସବୁ ନିରାମିଷ।
ହଁ ସୋମବାର ମଙ୍ଗଳବାର ଗୁରୁବାର ଶନିବାର ଆମର ତେ ନିରାମିଷା ଆଉ।
ହୁଁ
ଏ ଖାଇ ଖୁଆ ସାଇଲନା ସକାଳୁ କଣ ଭାତ ଖାଅ ନା ଜଳଖିଆ।
ଆମର ଫାଷ୍ଟ ଜଳିଖିଆ ଖାଉ ତାପରେ ଯାଇକି ଯାହା। ଉଁହୁଁ।
ଆମେ ବି ସେଇ ଗାଁରେ ବି ଜଳିଖିଆ ଖାଉ। ଏଠି ରାନ୍ଧି ବାଢ଼ି ଦେଲା ବେଳକୁ କାମ ଫାମ କୁ ସବୁ ଯାଉଚନ୍ତି ନା।
ହଁ ମା ମାନ ମା ମାନଙ୍କ କାମ ସେଇଆ ମା ମାନେ ଆଗ ଛୁଆ ମାନଙ୍କ କଥା ବୁଝିବେ। ତାପରେ ନିଜ କଥା ବୁଝିବେ?
ନାଁ ଗାଁ ହୁଏ ବି ସିଧା ଘରେ ବି ସୁଧା ଜଳେ ଖିଆ ସକାଳ ଖାଉ ଫେରେ ଗାଧୋଇକି ଦଶଟା ଏଗାର ଟା ବେଳେ ଭାତ ଖାଉଁ। ଫେରି ତିନିଟା ଚାରିଟା ବେଳକୁ ଭାତ ଖାଉଁ ଆମେ ଖାଉଁ। ଆମେ ଖାଉଁ। ଖାଇ କିି ରାତିରେ ରାତି ହେଲା ହେଲେ ଭାତ ଫାତ ହେନେ ଯାହା ହେନେ ହେଲା ନହେନେ ନାହିଁ। ହେ ଆଟ ଟା ବେଳକୁ ଯିଏ ଜଳଖିଆ ଖାଇଦେଲା ଶଇଲା ରାତିରେ ମୁଁ ଏତେ ଖାଏନି।
ରାତିରେ ବି ଖାଇବା ଅଥା ନୁହେଁ ରାତି ଖାଇବାଟା ହଜମ ହୁଏନି।
ମୁଁ ରାତିରେ ଖାଏନି ଏତେ ମୁଁ ତ ଆଗରୁ ଖାଏନେଇଁ ଛୁଆଟି ବେଳଠୁ ପାଠ ପଢା ଟାଇମ ରୁ ଆଉ ଖାଏନି ଏତେରା ଭଲ ଲାଗେନେଇଁ। କି ହେଲେ ହେଲା ନାଁ ନାହିଁ ଆଉ ବାହାର ସାହାର କାମ ଯାହାର ଡାକିଥିବେ ବାହାଘରିଆ ଭୋଜି ଭୋଜି ପାମ୍ପଡ ପାସେ ଟିକେ ପି ଦେମିି ପଳେଇ ଆସିମି ସଇଲା।
ହୁଁ।
ଏଇଆ ଆଉ ଏଇଗା ହୁଁ ଆଉ।
ଆଉ ଆପଣଙ୍କୁ କଣ ପିଠା କରି ଆସଚି?
ପିଠା ମୁଁ ପିଠା ଚକୁଳି ଛଡା ମୋତେ ଆଉ କିଛି ପିଠା ଆସେନେଇଁ। ଏଇ ଯୋଉ ମ ଇଟିଲି ପିଠା ଛାଞ୍ଚରେ ଯୋଉ ପିଠା ବନା ହୁଏ ସେରା କରିଦେବି।
ହଁ ସେଇଆ ତ ସବୁ ତୁ ସହଜ।
ନା ଚକୁଲ ଟା କରିଦେମି ଆଉ ମୁଁ ମତେ ଆସେନି ପିଠା ପ ମତେ ରୋଷେଇ ଆସେନି ପିଠା କତିକି ଗନିଣି। ହୁଁ ରୋଷେଇ ମୁଁ ଖାଲି ଡାଲି ଭଜା ଶାଗ ଭଜା ଏତକି ଶିଖିଛି ମତେ ଭାତବି ଆଜି ସାଇକା ଭଲସେ ଦେଖି ଆସେନି।
ଉଁ ହୁଁ। ମତେ କିନ୍ତୁ ପିଠା କରିଆସୁଚି।
ନା ପିଠାପଣା ମତେ ଟିକେ ଆସେନେଇଁ ଆମ ଘରେ ସବୁ ପୋଡି ପୁଡାକି ଦିଅନ୍ତି। ହାଉଁ ମତେ ପିଠିପଣା ଆସେନି। ଚକୁଳି ଚାକୁଳି ଟା ହେନେ ଟିକିଏ ଯୋଉ ତେଲ ଦେଇକି ଚିତଉ ସମାନେ ସେଇରା ଟିକେ କରିଦମୁ ନହେନେ ମତେ ହେରା ଆସେନି।
ହୁଁ।
ଏଇଆ ଆଉ କଁ?
ଆପଣଙ୍କ ପୁଅ କଣ ଚଗଲା ହଉଚି?
ପୁଅ ଘରେ ଚଗଲା ହୁଏନି। ମୁଁ କମ୍ପାନୀ କାମ କରେ ନା କମ୍ପାନୀ ଦିଏ କାମ ଏଇ ସିଏ ଆଜିତ ଫା ଙ୍କା ଅଛି ନା କାମ କାଲି ରବିବାର ଛୁଟି ଥିଲା। ପଡଶରା ନାହିଁ କାଲି ଦେଇ ଦେଇ ଥିନି ସବୁ ଆଉ ସେ ଖେଳୁଚି ବୋତଲ ମେଞ୍ଚେ ଖେଳ ତାର ଆଉ ଖେଳନା ନାଇ ଖେଳିବନି ଫିଙ୍ଗିଦବ। ସେ ବୋତଲ ଡେକିଛିଇ ହାଣ୍ଡି ଏଇରାକରେ ଖେଳିବ ଖେଳିବ କଇଭ ମୁଁ କି ଖେଳଉଜି ତୁ ଆଣିକି ଦେ ମୁଁ ଏ ପେଟି ଭିତରେ ପୁରେଇମି।
ହୁଁ ହୁଁ ହୁଁ।
ଏଇଆ କରିବ।
ଆପଣଙ୍କୁ କରିବାକୁ କଣ ବେଶୀ ଭଲ ଲାଗେ?
ମୋତେ କାମ କରତେ ଭଲ ଲାଗେ ଘରେ ବସିତେ ଭଲ ଲାଗେନି।
ହଁ ମତେ ବି।
କାମ ଯେତେ କରିବୁ ସେତେ ଭଲ।
ପୁଅ କାନ୍ଦୁଚି ବୋଧେ?
ସିଏ କାନ୍ଧିବ କଣ ହେଇ ଡବାଟା ପସୁନି ମୁଁ କଣ କରିମି। ସେ ଡବାଟା ଅଛି ପସେଇବା ସେ ଭିତରେ ପାେଇି ମୁଁ କଣ କରିବି ତାକୁ। ଏଆ ଆଉ। ଆଉ ଘରେ ତମେ ରୋଷେଇ କରନା କିଏ କରନ୍ତି?
ମୋ ମା କରେ ମୋ ମାମ
ମା କରନ୍ତି?
ହଁ।
ଓଁ ତମେ ତାନେ ରୋଷେଇ କରନା ପଢା ପଢୁଚ ନା?
ଆଜ୍ଞା।
ହୁଁ।
ତାଇଲେ ସକାଳେ ତମେ ଜଳିଖିଆ ଖାଇଦଉଚ ଭାତ ଫାତ ଖାଇନ?
ନାଇଁ ନାଇଁ ଏଇନା ଆମ ଆମର ରୋଷେଇ ସରିନି।
ମଁ ମାନେ ଗାଁ ତ ରୋଷେଇ ସରିନଥିବ ଆଉ।
ହୁଁ ହଁ।
ସେଇଆ ଆଉ। ଆଉ ଖାଇ ପିଇକି ଗରମ ହଉଥିବ ବେଶୀ?
ନାଇଁ ୟାଡେ ଟିକେ ବର୍ଷା ହଉଚି ତ ଏତେ ଆଉ ଗରମ ଲାଗୁନି।
ଗମ ଲାଗୁନି ଆଉ ରଜ କେମିତି କଣ କର? ରଜ ତ ବସା ହଉଥିଲା।
ହଁ ୟାଡେ ବି ହେଇଚି ବହୁତ ବର୍ଷା ହେଇଚି। ହେଇଚି ଯେ ଆଉ କୁଆଡେ ଖେଳି ଯାଇନୁ ଦୋଳି ଆଉ କୁଆଡେ ଖେଳି ଯାଇ ପାରିଲୁନି।
ହଁ ଦୋଳି ଫୋଳି ଖେଳିନ ଏ ବସ?
ନାଇଁ ବେଶୀ ଖେଳିନୁ ବା ଆମେ ଆମେ ଜଷ୍ଟ ଯାଉଥିଲୁ ସେ ବର୍ଷା ପକେଇଲେ ତ ଘରକୁ ପଳେଇ ଆସିଲୁ।
ହଁ ବସା ତ ରଜ ତିନି ଦିନ ଯାକେ କସିକି ହେଇଛି ଗାଁ ରେ ବସା ଆଉ।
ହଁ ପା।
ଏଇଆ ଆଉ କଣ କରିବ ରଜ ତ କରେଇ ଦେଲାନି ଏ ବସ।
ବର୍ଷା ତ ହଉଚି। ହଁ ଏଇନା ହଉନି ଝିପ୍ ଝିପ୍ ଟିକେ ପକଉଚି ଆଉ।
ହଁ ଝିପ ଝିପ ହଉଚି ବସା ସିଆଡେ ତାନେ?
ହୁଁ।
ହଁ ବଢିଆ ପାଗ ଦେଇଚି ଖାଲି ଏଇନା ପ ଖାଳ ଖାଇବ ଶୋଇପଡିବ ବଢିଆ ଆରାମ ଲାଗିବ। ଫିଆନ୍ ଦେଇଦବ ଫିଆନ୍ ଦେଇଦେଇକି ଶୋଇପଡିବ। ଆ ସୋଇଆ କରିବା କଁ କରିବ ଆଉ କାମ ଝିଅ ଛୁଆଙ୍କ କାମ କଣ କି ଗାଧୋଇବେ ବାଧେଇବେ ବାରଟା ଗୋଟେ ବେଳକୁ ଗାଧେ ଆମେ ବାରଟା ଗୋଟେ ବେଳକୁ ଗାଧୁ। ଗାଧେଇକି ଅଗାଧୁଆ ଦାଦା ଖୁଡି ମାନେ ଖାଉଥେ ଖାଇଦେମୁ, ଖାଇ ଦେଇକି ବାଟ ଠାକୁର ପୁଜା ନାହିଁ କିଛି ନାହିଁ ମାଆ ମାନେ କଲେ। ଆଉ ଅଗାଧୁଆ ଅଧେଇମୁ ଦାଦା ଖୁଡି ମାନେ ଅଦି ଖାଉଥିବେ ଖାଇଦେମୁ ଯିମୁ ବାରଟା ଗୋଟେଳକୁ ଗାଧେଇମୁ। ଗାଧୋଇକି ଆସି ସେ ପଖାଳ ଖାଇଦେମୁ ଠିକ ଫ୍ୟାନ ଦେଇଦେଇକି ଶୋଇପଡ଼ିମୁ ଫେରେ ଚରଟା ବାଜିବ ଚାଲିନୁ ପୋଖରୀ ଆଡେ।
ହୁଁ ହୁଁ।
ଚରଟା ସାଢେ ଚରଟା ହବ ଚାଲନୁ ଆଉ ଘରଟାରେ ବସିବ କିଏ ଗରମ ଦିନରେ ଗରମ ହଉ ତ ସେ ଶୀତ ଦିନ ହଉ। ଚାରିଟା ସାଢେ ଚରଟା ହବ ଚାଲନୁ ସଜବାଜ ହେନୁ ଚାଲନୁ ପୋଖରୀ ଆଡେ ବୁଲି ବୁଲି ଆସିବୁ ଛଅଟା ସାତଟା ବେଳକୁ।
ନାଇଁ ଆମ ଘରେ ତ ମତେ ଛାଡ଼ନ୍ତିନି କୁଆଡେ ମାନେ ଆମ ଘରେ ଏତେ ସ୍ପେସିଫିକ ନାଇଁ କୁଆଡେ ଯିବା ଆସିବା ପାଇଁ।
ନା ଆମର ପ୍ରବଳ ଝିଅ ନା ଆମ ଷାଠିଏ ସତୁରୀ ଝିଅ ନା ଷାଠିଏ ସତରି ଝିଅ ନାଁ, ଆମ ଗାଁରେ ଷାଠିଏ ସତୁରୀ ଝିଅ ନା ଆମେ ସବୁ ଦଳ ଦଳ ହେଇକି ଯିବୁ ଆମ ତିିନ ଚାରି ପାଞ୍ଚଟା ପୋଖରୀ ଅଛି। କେନାଲ ଅଛି ନଈ ଅଛି, ଡ୍ୟାମ ଅଛି। ଦିଦି ଯ ଗୋଟେ ଦଳ ଡ୍ୟାମ୍ ଗଲେ କାଲି ପୋଖରୀକୁ ଯିମୁ ଏମିତି କରିକି ସବୁ ଯାଏ ଠିକ ସାତଟା ହେଇଯା ଚାଲିଲୁ ପୁରା ଆଉ ସେପଟକୁ ପୁଅ ପିଲା କାରବାର ନାହିଁ ନା ଗାଁ ଲୋକ ଗାଁ ବାହାରକୁ ସବୁ ପଳେଇମୁ। ଆରେ ସେ ମେନେଜର ଲୋକ ଚାଲୁ ମନ ହବ ପୋଖରୀ ଆଜି ବସିମୁ କାଲି କେନାଲ ରେ ବସିମୁ। କାଲି ନଈରେ ବସିମୁ କି ଡ୍ୟାମ ଆଡ଼େ ଚାଲ ଯିବା ଏଇଆ ଆଉ।
ହୁଁ।
ଏ ଛୁଆ ଝିଅ ଛୁଆ ଥିନେ ମଜା ଲାଗେ ନା।
ଏଁ କଣ କହିଲ ଆମ ଘର ପାଖରେ ମୋର ଏତେ ବେଶୀି କେବ ସାଙ୍ଗ ନାହାନ୍ତି। ମାନେ ବେଶୀ ଝିଅ ନାହାନ୍ତି ଆଉ ସେଥିପାଇଁ।
ଝିଅ ଛୁଆ ଦିଦି ଚାରିଜଣ ଥିବ ମଜା ଲାଗିବ। ବୁଲାଲି କତେ ନିହାତି ନାଁ। କେହି ନଥିବେ ମଜା ଲାଗିବନି ଇ ହି ଦିଦି
ସେଥିପାଇଁ ସେଥିପାଇଁ ମାମୁଁ ଘରକୁ ଯାଏ ବେଶି ଟାଇମ ମୁଁ ଆମ ଘରେ ବେଶି ଟାଇମ ରୁହେନି।
ଆଉ ଉଁ ସେଇଆା କଅଁକରିବି। ରଜ ଅଷ୍ଟମୀ କି ଝିଅ ଛୁଆ ଥିବେ ମଜାାମସ୍ତି ଲାଗିବ ନୂଆ ଡ୍ରେସ୍ ପିନ୍ଧିବୁ। ବୁଲିବୁ ଯାଆ ଆଉ ଝିଅ ଦିହାଙ୍କ ଏକା ଏକା ରହିବୁ ଲାଭ କଣ।
କଇବ ପୁରାଭଲ ଲାଗିବନି ସବୁବେଳେ ଖାଲି ଏ
ଯେହେତୁ ଆମ ଗାଁକୁ ପା ଆମ ଦେଇ ଝିଅ ଆମର ସବୁ ବନ୍ଧୁବାନ୍ଧବ ଏତିକି ଆମ ଏରିଆରେ। ସବୁ ଆମ ଗାଁ ରେ ରଜ ଭଲ ହୁଏନି ରଜ ମଉଜ ଭଲ କରନ୍ତି ମେଲେଡି ଫେଲେଡି କରନ୍ତି। ସବୁ ଆମର ରାସ ପୂର୍ଣ୍ଣିମା ରଜ ଏଇ ଦିଟାରେ ଝିଅ ଛୁଆ ଆଉ କୋଉଟିରେ ଆସନୁ ଆସନ୍ତୁ ଭାଲୁକୁଣି ଖୁଦୁରୁକୁୁଣି ଓଷା ଜାଣିଚନି ନାଇଁ।
ହଁ ହଁ ଜାଣିଛି।
ଖୁଦରୁ କୁଣି ରଜ ରାହାସ ପୂର୍ଣ୍ଣିମା ଏଇ ତିନିଟା ଓଷା ରଜ ଓଷା ବାରରେ ଆସିକି ପ୍ରତ୍ୟେକ ଭାଡିଜି ଭଣଜା ଝିଅ ଯୋଇଁ ଯେତିକି ବନ୍ଧୁବାନ୍ଧବ ସବୁ ଆସି ଢିକିବେ ଆମ ଗାଁ ଟା ବହୁତ ଭଲ ହଏ ରଜ ଅଷ୍ଟମୀ ରଜ ଟା ଆଉ ନୂଆ ବର୍ଷ ନୂଆ ବର୍ଷକୁ ଭୋଜି ଭାତ କରିତେ ସବୁ ଆସନ୍ତି। ଏଇରା ଟିକେ ଭଲ ଲାଗେ। ଆଉ ଝିଅ ନଥିବେ କେହି ନଥିବେ ଆଉ ଲାଭ କଣ।
ସେଇପା ଖାଲି ମୋର ଖାଲି ଭାଇ ରା ଅଛନ୍ତି ମୋର କେହି ଗୋଟେ ବି ଭଉଣୀ ନାହାନ୍ତି।
ହୋ ଭାଇର ଦିନେ ରାକ୍ଷୀ ପୁନିମାକୁ ରାଖି ବାନ୍ଧିବ।
ସେଇଆ ସେମାନଙ୍କ ପାଖରେ କଣ କାମ କହୁନାହାନ୍ତି।
ହଁ।
ସେମାନେ ମତେ କହିବେ ଭାଇ ମ- ଦି କୁଆଡେ ବୁଲେଇବା ନା ସେ କହିବେ ଛୋଟ ଛୁଆ ଘରେ ବସ ବେଶୀ ବୁଲାବୁଲି କଅରନି।
କିଏ ତାଙ୍କୁ କହୁନ କ ରଜ ଉସା ଯା କୋଉଠି ରଜ ମଉଜ ହଉଛି ମତେ ନେଇ ଯାଉନ ନୂଆ ବର୍ଷକୁ ଟିକେ ବୁଲେଇ ଆଣୁନା। ଆ ଏ କୁହନ ମୁଁଝିଅ ଛୁଆ ଟେ
ସେମିତି କହିବି। ଆଉ ଯଦି ନ ଶୁଣିବେ ମୁଁ ମୋ ବାପାଙ୍କୁ କହିବି ବା ବା ପାଟି ଗଲାଠୁ ମତେ ନେବେ ନ ହେଲେ ନେବେ।
ତାଙ୍କ ବାପାଙ୍କୁ କୁହନ୍ତ କରଜରେ ମୋ ଝିଅ ଥରେ ଟିକେ ବୁଲିମି ନାଇ ନା। ହଁ ତିନି ଦିନ ରଜ ମାନେ ଗୋଟେ ଦିନ ଟେ ଝିଅ ଛୁଆଙ୍କ ରଜଟା କୋଉଠି ରଜ ଦୋଳି ଫଳି ପଡିବି। ମତେ ଟିକେ ନେଇକି ବୁଲିେଇ ଆଣ ତ ନାଇ ନା। ଆଉ ସେମିତି ନୂଆ ବର୍ଷ ଟିକେ ଯାଆନ୍ତା କୁଆଡେ ବୁଲି ବୁଲି ଆସନ୍ତା କୁମାରପୁର୍ଣ୍ଣା ତ ଛାଡ଼ ଘରେ। କରିବ, ଏଇ ରଜଟାରେ ମେହଣା ତିନି ଦିନି ରଜନା ଝିଅ ଛୁଆଙ୍କର କୋଉଠି ଯାଇ ବୁଲାବୁଲି।
ହଁ ପା ହଁ ପା।
କ ଖାଲି ରାକ୍ଷୀ ବାନ୍ଧମି ରାକ୍ଷୀ ପୁନିମାକୁ ତମକୁ ମୁଁ ଆଉ ଆଉ ମୁଁ କୁଆଡ଼େ ଯିମିନି।
ହୁଁ, ଏହୁଁ ରାକ୍ଷୀ ପୁନିମା ରେ ରାକ୍ଷୀ ବାନ୍ଧିବୁ। ମନକର ଦଶ ଟଙ୍କା ଚକୋଲେଟ ଧରିଥିବେ ସରିଲା ସେ
ଆଁ ଦଶ ଟଙ୍କିଆ ଚକଲେଟ ରୁ ଆଉ ଆଣିବେନି କଣ ମୁଁ ଖାଲି ରାକ୍ଷୀ ବାନ୍ଧିତେ ଯିବି।
ସେଇ ମୁଁ କହିବି ମୁଁ କହିବି ମୁଁ କହିବି ମୁଁ ତମ ମାନଙ୍କ ପାଇଁ ପଚିଶ ଟଙ୍କା ରାକ୍ଷୀ କିଣିବି ତା ସହିତ ପୁଣି ମିଠା କିଣିବି। ତମକୁ ମୁଁ ଫୁଲ ଚନ୍ଦନ ନେଇକି ସଜେଇଦେବି ତମେ ମାନେ ଲାଷ୍ଟରେ ମତେ ଦଶ ଟଙ୍କା ଦବ।
ପଇସା ମଝିରେ ନାଇଁ କହ ମୁଁ ଚକଲେଟ ଦବନି ମୋ ଦାନ୍ତ ପୋକ ଖାଇବ ହଁ ମୁଁ ଖାଲି ବାନ୍ଧି ଦଉଛି।
ହଁ।
କହ ମୁଁ ଖାଲି ବାନ୍ଧିଲେ ମତେ ଦିଅନା ଚକୋଲେଟ ଆଉ।
ହଉ ସାଙ୍ଗ ମୋର କାମ ଅଛି। ମୁଁ ପରେ ଫୋନ୍ କରିବି। ହଁ ହଁ।
ଓହୋ ଦାସ ଭାଇ